ଆଜ୍ଞ ଆଜ୍ଞ ନାନି ପ୍ରଣାମ। ଓହୋ ଆପଣଙ୍କୁ ଶୁଭୁ ନାହିଁ? ଏବେ ଶୁଭିଲା। ନାନୀ ଏବେ ଶୁଣି ପାରୁଛନ୍ତି? ଆଜ୍ଞା ଆପଣଙ୍କର ସ୍ୱର ମତେ ଶୁଭୁ ନାହିଁ।
ଆପଣ ଏଇ କଲ କଣ ଜାଣିବାକୁ ଚାହୁଁଚନ୍ତି କେଉଁ ବିଷୟରେ ଆରବି
ଅ ନା ମୁଁ ନା ମୋ ଦେହ ଟିକେ ଭଲ ନାହିଁ ତ ଆଜ୍ଞା ସ୍ଵାସ୍ଥ୍ୟ ସମ୍ବନ୍ଧୀୟ କିଛି ଜାଣିବାକୁ ଚାହୁଁଚି।
ଋତୁ ଅନୁଯାୟୀ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସୂଚ ନା ନା ଆଉ ଆଜ୍ଞା ଋତୁ ଅନୁଯାୟୀ ସାସ୍ଥ ସ୍ଵାସ୍ଥ୍ୟ ସମ୍ବନ୍ଧିତ ସୂଚନା ନା ଆଉ କିଛି?
ନାଇଁ ଋତୁ ଅନୁଯାୟୀ।
ବର୍ତ୍ତମାନ ବର୍ଷା ଯେହେତୁ ଚାଲିଛି ବର୍ଷା ଋତୁ। ବର୍ତ୍ତମାନ ବର୍ଷା ଋତୁ ଯେହେତୁ ଚାଲିଚି। ତ ଆପଣଙ୍କୁ ସେଥିପାଇଁ ଥଣ୍ଡା ଆଉ ଜର ହବାର ଖୁବ୍ ସମ୍ଭାବନା ଅଛି।
ଆଜ୍ଞା ଆଜ୍ଞା ଜର ଥଣ୍ଡା ତ ହଉଛି ଆଉ। ମୁଁ ସେ ସବୁ ବିଷୟରେ ଟିକେ ଜାଣିଲେ ଭଲ ଭାବ
ଏଇ ଦିନରେ ପ୍ରାୟତଃ ବର୍ଷା ପାଣି ଜମିଯିବା ଯୋଗୁଁ ମ୍ୟାଲେରିଆ ଆଉ ଟାଇଫଏଡ଼୍ ଭଳି ଜର ହୋଇଥାଏ କାହିଁକି ନା ସେ ଜାଗାରେ ମଶା ମାନଙ୍କର ବଂଶ ବୃଦ୍ଧି ହେଇଥାଏ।
ଆଜ୍ଞା। ତାପରେ ମଶା ମାନଙ୍କର ବୄ ଆଜ୍ଞା ଆଜ୍ଞା କୁହନ୍ତୁ।
ହଁ ଜମି ଜମି ଯାଇଥିବା ପାଣିରେ ମଶା ମାନ ତାଙ୍କର ବଂଶ ବୃଦ୍ଧି ହେଇ ହେଇଥାଏ ସେମାନଙ୍କ କାମୁଡିବା ଦ୍ଵାରା ମ୍ୟାଲେରିଆ କିମ୍ବା ଟାଇଫଏଡ଼୍ ଜର ହେଇଥାଏ।
ଆଜ୍ଞା।
ତେଣୁକରି ଏଥିପ୍ରତି ସତର୍କତା ରୁହନ୍ତୁ ଜମିଥିବା ପାଣିକୁ ଆପଣ ଢାଳି ଦିଅନ୍ତୁ। ବର୍ଷା ଜଳ ଜମିବାକୁ ଦିଅନ୍ତୁ ନାହିଁ। ଅଳିଆ ଆବର୍ଜନା ସଫା ରଖନ୍ତୁ। ଏବଂ ଦେଶୀ ଚିକିତ୍ସା ନିହାତି କରାନ୍ତୁ ଡାକ୍ତରଙ୍କ ସହି ମର୍ଷ କରିକି ଦେଶୀ ଚିକିତ୍ସା ନିହାତି କରାନ୍ତୁ ଯେମି ତିକି ଏ ଅଦା ତେଜପତ୍ର ଇତ୍ୟାଦି ସେବନ କରନ୍ତୁ।
ଆଜ୍ଞା।
ଥଣ୍ଡାରୁ ମୁକ୍ତ ରୁହନ୍ତୁ।
ଆଜ୍ଞା। ନାଇଁଁ ଯେହେତୁ ବର୍ଷା ଦିନ ଆସିଲା? ଆ ମାଛି ମାନେ ବି ବହୁତ ମାନେ ବସିବେ ଖାଦ୍ୟରେ ତାପରେ ଆମର ଛୋଟ ଛୁଆ ମାନଙ୍କର ମୁହଁ ହାତ ଏମିତି ଆସ ବସିଯାଆନ୍ତି।
ନିଶ୍ଚିନ୍ତ ନିଶ୍ଚିନ୍ତ ମାଛି ମାନଙ୍କ ଗୋଡରେ ଜୀବାଣୁ ଜୀବାଣୁ ଶରୀର ଭିତରକୁ ଯାଇଥାଏ ସେ ପ୍ରାୟତଃ ଫଳମୂଳ ପଚାଶଣା ଖାଦ୍ୟ ଉପରେ ବସିକି ଆସିକି ଅ ଘରୋଇ ଖାଦ୍ୟ ଉପରେ ବସିଯାଆନ୍ତି ତେଣୁକରି ଉଷୁମ ଖାଦ୍ୟ ସୁଷମ ଖାଦ୍ୟ ଖାଇବା ନିହାତି ଦରକାର।
ଆଜ୍ଞା ତାପରେ ଅମ୍ଚ
ଯେକୌଣସି କଟା ଯେକୌଣସି କଟା ଫଳକୁ ଘୋଡେଇକି ରଖନ୍ତୁ। ଖୋଲାରେ ରହିବାକୁ ଦିଅନ୍ତୁ ନାହିଁ।
ଆଜ୍ଞା।
ଆଜ୍ଞା।
ତାପରେ ଆମର ଚତ୍ରୁ- ଆମର ତ ଚତୁଃପାର୍ଶ୍ଵରେ ଯୋଉ ମାନେ ଅ, ଅଳିଆ ଆବର୍ଜନା ସେ ସବୁ ଆମେ ସଫା କରିବା ଉଚିତ। ବର୍ଷା ଦିନ ଆସିବା ପୂର୍ବରୁ ସବୁ କିଛି ଆମର ଚତୁପାର୍ଶ୍ଵ ସଫା କରିବା ଯେମିତି କି ଆମକୁ ମଶା ହେ ତାପରେ ଯଦି ଆମର ଘର ପାଖାପାଖି ରାସ୍ତା ହେଉ ହଁ ରାସ୍ତା କଡ ଖାଲ ଥାଏ ସେ ସବୁ ବୁ ଆମର ମାନେ ଆମ ଜାଗା ଯେତିକି ଥିବ ତା ଭିତରେ ଆମେ ଆଉ ସେ ସବୁ ମାଟି ପକେଇକି ଉଁ, ଭର୍ତ୍ତି କ-ମାନେ ସେଟାକୁ ଫୁଲ୍ କରିଦବା ଉଚିତ।
ନାଳ ନର୍ଦମାକୁୁ ମାଟି ପକେଇକି ଫୁଲ୍ କରିବେ ଏବଂ ନାଳ ଦର୍ ନର୍ଦମା ସଫା ର ଖିବେ, ପାଣି ଯିବା ପାଇଁ ଉତ୍ତମ ଉତ୍ତମ ବ୍ୟବସ୍ଥା କରନ୍ତୁ ଯାହା ଫଳରେ ପାଣି ଜମି ରହିବ ନାହିଁ ପାଣି ଚାଲିଯିବ ଭିତ-ମାଟି ଭିତରକୁ।
ଆଜ୍ଞା ତାପରେ କୂଅଁ ଯଦି ଆପଣଙ୍କର କୂଅ କିମ୍ବା ପୋଖରୀ ଅଛ ଛି, ପୋଖରୀ ଚାରିିକର ବ୍ଲିଚିଂ ପାଉଡର ଆମର ଆଶା ଦିଦି ଦିଅନ୍ତି। ପ୍ରତ୍ୟେକ ବର୍ଷା ଦିନରେ ଆଜ୍ଞା
ଠାରୁ ବ୍ଲିଚିଂ ପାଉଡର ଆଣିକି ଆପଣ କୂଅ ଆଉ ପୋଖରୀରେ ପକେଇ ପାରିବେ। ଏବଂ ସେଇ ପାଣିକୁୁ ଆପଣ ପିଇବା ଉପଯୋଗୀ ମଧ୍ୟ କରିପାରିବେ।
କରିପାରିବେ।
ଆଜ୍ଞା।
ଆଜ୍ଞା ତାପରେ ଆଉ ଯଦି କିଛି ମାନେ ସେ ଆଉ ଆ ଆଉ କିଛି ଯଦି ଜାଣିବାକୁ ବି ଚାହୁଁଥିବେ ଆଶା ଦିଦିଙ୍କ ସହିତ ଯୋଗାଯୋଗ କରିବେ। ଆଜ୍ଞା।
ଆଉ କଣ ଜାଣିବାକୁ ଚାହୁଁଛନ୍ତି କୁହନ୍ତୁ?
ଆଉ ଆପଣଙ୍କର ସେପଟେ ମାନେ ଡାଇରିଆ କେମିତି କଣ ହଉଛି? ଏବେ ତ ଡାଇରିଆ ମାନେ ଆମର ଯାଜପୁରରେ ଡାଇରିଆ ପେସେଣ୍ଟ ଶହେ ଜଣ ବାହାରିଥିଲେ।
ନର୍ଦ୍ଦମା ନାଳ ଜ-ଜନିତ ଯୋଉ ପାଣି ସବୁ ଭଲ ପାଣିରେ ମିଶିଲା ମିଶିବା ଦ୍ଵାରା କିମ୍ବା ନଳକୂପ ପାଖରେ ଯଦି କିଛି ଆପଣ ଲୁଗା ସଫା କରୁଛନ୍ତି କିମ୍ବା ଶୌଚ ହେଉଛନ୍ତି। କିମ୍ବା ଅ, ଏ ପରିସ୍ ଏଚ୍ ହେ ପରିସ୍ରା ବସୁଚନ୍ତି ଛୁଆ ହଁ କିମ୍ବା ଗାଧଉଛନ୍ତି ତ ସେ ପାଣି ସବୁ ଜମିକି ନଳକୂପର ମାଟି ଭିତରକୁ ଯାଇଥାଏ। ଆ, ସେଇ ପାଣି ପିଇଲେ ବି ଡାଇରିଆ ହେବ। ନାଳ ନର୍ ଦମା ପାଣି ଯାଇକି ଯୋଉ ଜାଗାରେ ମିଶୁଛି। ସେଠୁ ଯଦି ଆପଣ ପାଣି ଆଣିକି ପିଉଚନ୍ତି ତାହେଲେ ଡାଇରିଆ ହେବାର ଖୁବ୍ ସମ୍ଭାବନା ଅଛି।
ଆଜ୍ଞା ଯାହା ହଉ ଗୋଟେ ଭଲ ଉପକାରିତା କଥାଟି କହିଲେ।
ଡାଇରିଆ, ଡାଇରିଆ ହେଲେ ପ୍ରଥମତ ଆଉ ପୁଁ-ପାଣି କିମ୍ବା ନଳ ନର୍ଦ୍ଦମା ପାଖ ଜାଗାରେ ସ-ଝାଡ଼ା ପଶିବେ ନାହିଁ।
ଆଜ୍ଞା।
ଆଜ୍ଞା ଝାଡା ବସିବେ ପାଇଖେନା ବ୍ୟବହାର କରନ୍ତୁ।
ଆଜ୍ଞା ଏବେ ତ ମାନେ
ରହିବେ।
ଆଜ୍ଞା ଏବେ ତ ସରକାର ତ-ଆଜ୍ଞା, କୁହନ୍ତୁ।
ବର୍ଷା ଋତୁରେ ଆପଣ ଜଳ ସଂରକ୍ଷଣ ବିଷୟରେ କଣ ଭାବିଛନ୍ତି?
ହୁଁ ଭାବିନି କିଛି ଆପଣ କହୁନାହାନ୍ତି କୁହନ୍ତୁ।
ବର୍ଷା ଜଳ ସଂରକ୍ଷଣ କରି ରଖିବାକୁ ଆପଣ କିଛି ଭାବି ନାହାନ୍ତି ଏପର୍ଯ୍ୟନ୍ତ?
ନାଇଁ ଭାବିନି।
ଘରର ଛାତ ଉପରେ ଏକ ହଁ ଖୋଲା ଟାଙ୍କି କରନ୍ତୁ ଯାହା ମଧ୍ୟରେ ବର୍ଷା ଜଳ ସବୁ ବର୍ଷା ଦିନେ ଭରି ହେଇକି ରହିବ ଭରି ହେଇକି ରହିବ। ଆପଣ ତା ଦେଏରେ ବ୍ଲିଚିଂ ପକେଇକି ଆପଣ ସେ ପାଣିକୁ ସବୁ ପ୍ରକାର ଵ୍ୟ- କାର୍ଯ୍ୟରେ ବ୍ୟବହାର କରିପାରିବେ ଗାଧୋଇବାରେ ଖାଇବାରେ ବାସନ ମାଜିିବାରେ ରୋଷେଇ କରିବାରେ ଆପଣ ସେ ପାଣିକୁ ବ୍ୟବହାର କରିପାରିବେ ଏହା ଦ୍ଵାରା ଜଳ ସଂରକ୍ଷଣ ମଧ୍ୟ ହବ ଅଯଥା ଝ- ଜଳର କ୍ଷ- କ୍ଷୟ ହେବ ନାହିଁ। ଏବଂ ଆପଣ ସେ ପାଣିକୁ ଆପଣଙ୍କର ବଗିଚାରେ ବି ଦେଇପାରିବେ ଯାହା ଫଳରେ ଗଛ ବୃ ଗଛ ବି ବହୁତ ସୁନ୍ଦର ଭାବରେ ବଢ଼ିବ।
ଆଜ୍ଞା ଆପ ଆଉ ଗୋଟେ କଥା ମୁଁ ଯେହେତୁ ଆପଣଙ୍କର ରୋଷେଇ ଘରେ ଅଛି ଆପଣଙ୍କର ହଳଦୀ ଆଉ ଲୁଣ ଟି ମୁଁ କୋଉଠି ରହିଚି ପାଉନାହିଁ। ତ ଆପଣ କହିପାରିବେ କି କୋଉଠି ଅଛି?
ଆମର ଲବଣ ଡବାଟି ତଳେ ଥୁଆହେଇଚି। ଆପଣଙ୍କ ଗୋଡ ପାଖକୁ ସେ ତଳକୁ ଥୁଆହେଇଚି ବାମ ପଟରେ ଆଉ ହଳଦୀ ଡବା ଇ ଘର ଭିତେରେ କାଠ ଆଲମାରି ଭିତରେ ଥୁଆହେଇଚି।
ଆଜ୍ଞା ଧନ୍ୟବାଦ୍।
ଏକ ପ୍ଲାଷ୍ଟିକ୍ ପାତ୍ରରେ ହଳଦୀ ଡବାଟି ପଶିଛି।
ହଁ ଯା ହଉ ଭଲ। ଜିନିଷ ଗୁଡିକୁ ଭଲ ଭାବରେ ରଖୁଛନ୍ତି ସଜାଡିକିରି। ଘରକୁ ତ ଘରଣୀ ମାନେ ସଜାଡନ୍ତି ଆଉ। ଆପଣ ଗୋଟେ ଭଲ ଘରଣୀ ସେଥିଲାଗି
ଆପଣଙ୍କ ମୁଖରୁ ପ୍ରଶଂସା ଶୁଣିକି ମୁଁ ବହୁତ୍ କୃତଜ୍ଞତା ଅନୁଭବ କରୁଛି।
ଆଚ୍ଛା, ମୁଁ -ମୁଁ ବି ଆପ ଏମାନଙ୍କ ସହିତ କଥା ହେଇକିରି ବହୁତୁ ମାନେ ଖୁସି ଅନୁଭବ୍ କଲି ଆଉ କିଛି ଶିଖିବାକୁ ବି ପାଇଲି ଭଲ ଲାଗିଲା।
ଆଜ୍ଞା ମତେ ବର୍ତ୍ତମାନ କୁହନ୍ତୁ ଆପଣ ମୋ ରୋଷେଇ ଘରେ କଣ କରୁଛନ୍ତି?
ମୁଁ ଆପଣଙ୍କ ରୋଷେଇ ଘରେ ଭଜାଟି ଭାଜୁଚି କୁନ୍ଦୁରି ଭଜା। ଆପଣ ଜାଣିଚନ୍ତି କୁନ୍ଦୁରି
ଦୟାକରି ଆପଣ ଆଉ ଗୋଟେ କାମ କରିପାରିବେ କି? ଦୁଇ ପଟ ଦୁଇ ପଟ ରୁଟିକୁ ଗୋଟେ କଂସାଧିଏରେ ବତୁରେଇ ପାରିବେ କି?
ଆଜ୍ଞା। ମୁଁ ବତୁରେଇ ଦେବି।
ଆଜ୍ଞା ଆଜ୍ଞା ମୁଁ ବତୁରେଇ ଦଉଛି, ରୁଟି ଆମେ କାହିଁକି ବତୁରେଇବା?
ଛୋଟ ଛୁଆ ରୁଟି ଦାନ୍ତରେ ଚୋବେଇକି ଖାଇ ପାରନ୍ତି ନାହିଁ। ରୁଟି ବତୁରେଇବା ଦ୍ଵାରା ତାକୁ ଭଲ ଭାବରେ ଚକଟି ହବ ତା ଦେହରେ କ୍ଷୀର ଆଉ ଚିନି ମିଶେଇକି ଛୋଟ ଛୁଆକୁ ଖୁଆଇ ହବ। ଏକ ଗୋଳାସ୍‌ ଘୋଳ ସଦୃଶ କରିକି ଛୁଆକୁ ଖୁଆଇ ପାରିବ। ଆଜ୍ଞା। ଆପଣଙ୍କର ଛୋଟ ଛୁଆ ହେଲେ ବି ଆପଣ ମୋଠୁ ପରାମର୍ଶ ନେବେ।
ମୋର ଚାରୋଟି ଝିଅ ଗୋଟିଏ ପୁଅ। ବୁଝିଲେ ଆଜ୍ଞା। ତ ମୋର ସବୁ ଛୁଆପିଲା ବଡ ହେଇଗଲେଣି।
ନାଇଁ ନାଇଁ ଛୋଟ ଛୁଆ ଆପଣଙ୍କର ଆଗକୁ ଭବିଷ୍ୟତକୁ ଆଉ ପିଲାଛୁଆ ହେଲେ
ହେଲେଣି ଆଉ କେତେ ହେବେ?
ନାଇଁ ଆପଣ? ଆମେ ଏକ ଆମର ଏକ କୁ ଫଲୋ କରନ୍ତୁ ନାହିଁ- ଆମର ବହୁତ ପିଲା ଦରକାର।
ଓହୋ।
ଜନସ ଓମ ହିନ୍ଦୁ ଧର୍ମର ଜନସଂଖ୍ୟା କମି ଯାଉଛି, ସେଥିପାଇଁ ଦରକାର।
ଓହୋ ଆପଣଙ୍କର ତାହେଲେ କେତୋଟି ପିଲା?
ମୋର ବର୍ତ୍ତମାନ ଗୋଟାଏ ଅଛି ଆଉ ଗୋଟେ ଲାଇନ ରେ ଅଛି।
ଆଜ୍ଞା।
ବର୍ତ୍ତମାନ ମୋର ଗୋଟଏ ପୁଅ ଆଉ ଗୋଟେ ପୁଅ ଆସୁଅଛି।
ଓହୋ! ତାହେଲେ ଏବେ କଣ ଆପଣଙ୍କର ଚାଲିଛି ପ୍ରେଗନେନ୍ସି ପିରିୟଡ଼ ଚାଲିଛି?
ନାଇଁ ମୋର ବର୍ତ୍ତମାନ ଗର୍ଭାବସ୍ଥା ଚାଲିନାହିଁ।
ଓହୋ। ଆଉ ଆପଣ ଗର୍ଭାବସ୍ଥାରେ କେମିତି କଣ ମାନେ କେମିତି ଭ ମାନେ ପିଲାଟି ଭଲ ଗ୍ରୋ ମାନେ ସୁସ୍ଥ ସବଳ ହେବ? କେମିତି କଣ ଆପଣ ସବୁ ଖାଦ୍ୟ ପ୍ରୟ କରିଥିଲେ?
ପ୍ରଥମତଃ ମୁଁ ହଁ, ଡାକ୍ତରଙ୍କର ପରାମର୍ଶରେ ସବୁବେଳେ ରହୁଥିଲି।
ଆଜ୍ଞା।
ପ୍ରତି ପନ୍ଦର କୋଡିଏ ଦିନରେ ଥରେ ଲେଖା ଡାକ୍ତରଙ୍କୁ ପରାମର୍ଶ କରେ।
ଆଜ୍ଞା।
ତାଙ୍କ ପରାମର୍ଶ ଅନୁଯାଇ ଖାଦ୍ୟ ପାନିୟ ଏବଂ ଔଷଧ ସବୁ ଖାଏ। ଖାଦ୍ୟ ଉପରେ କହିବାକୁ ଗଲେ! ମୁଁ ସବୁ ପ୍ରକାର ଖାଦ୍ୟ ଖାଉଥିଲି। ହଁ ଖାଦ୍ୟ ମାନଙ୍କ ଭିତରେ ଆ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟକୁ ମୁଁ ଅ ଖାଉନଥିଲି ଗ୍ରହଣ କରୁନଥିଲି ସାତ୍ଵିକ ଭୋଜନ ମୁଁ ପ୍ରାୟତଃ ଖାଉଥିଲି।
ଆଜ୍ଞା।
ସାତ୍ଵିକ ଭୋଜନ ଏବଂ ଫଳମୂଳ ଆହର ବେଶୀ କରୁଥିଲି।
ଓ ହ।
ଆମିଷ ଖାଦ୍ୟଠୁ ଦୂରେଇକି ରହୁଥିଲି।
ଆମିଷ ଖାଦ୍ୟ ଖାଉନଥିଲେ?
ନାଇଁ ଆମିଷ ଖାଦ୍ୟ ମୁଁ ଖାଉନଥିଲି। ହଉ।